ହଁ କୁହନ୍ତୁ। ଓହୋ କଲ୍ ଟା କଣ କଟିଗଲା ନା କଣ? ଓହୋ ହୋ ହୋ। ହଉ ହଉ ହଁ ହଁ।
ସେୟାକୁ ସେୟାକୁ କଥା ହଉଥିଲି ଆଉ।
ଉଁ ହୁଁ।
ଚୈତ୍ର ମଙ୍ଗଳାବାରେ ମତେ ମୁଁ କରୁ ସେତ୍ ଟତ ମୁ କରୁଥିଲି ମାନେ ତାପରେ ମୁଁ ସବୁ ମଙ୍ଗଳବାରେ ବି ଯୋଉ ବାହାରେ ଯୋଉ ପଣା ଦିଅନ୍ତି ସେଇଟା ବି ଜଣେ କହିଥିଲେ ଯେ ଦଉଥିଲି। ତାପରେ ଏଇ ଯୋଉ ପିଲା ସବୁ ସ୍କୁଲ ଗଲେ ଏତେ ସଖାଳୁ ମତେ ଆଉ କିଛି ସମୟ ହେଲାନି ଠିକ୍ ସେ ଦେବା ପାଇଁ। ମାନେ ସବୁ ଜିନିଷ ଆଣିକି ଆଙ୍କୁ ସ୍କୁଲ ପଠେଇକି ରୋସେଇ ବାସ କରିକି ସବୁ ଯୋଗାଡ କଲା ବେଳୁକୁ ମତେ ଆଉ ହେଲାନି।
ହଁ।
କରିବି ନ କରିବି ଭାବୁଚି ଆଉ।
ଯାହାହେଲେ ସକାଳୁ ଉଠିକି ଆଗେ ଛୁଆଙ୍କ ପାଇଁତ ଆଗେ କାମ ତାଙ୍କୁ ଉଠେଇବୁ ତାଙ୍କୁ ବାହାର କରିବୁ ଛୋଟ ଛୁଆ ସେ ଦାନ୍ତ ଘଷିବେନି
ପିଲେ ଭାବିବେ କି କଣ ଆଉ କରିବ ଆଉ ଟାଇମ ହେଲା ତ ମୁଁ କରିବି ତାକୁ। ତାରେ ସେ ଯୋଉ ସବୁ ଜିନିଷ ଫୁଲ ମାନେ ସେ ଯୋ ମନ୍ଦାର ଫୁଲ ନାଲି ଟା ମିଳିବା ଭାରି କଷ୍ଟ। ସେ ଫୁଲ ଦରକାରେ ସବୁ ଭୋ-ଭୋଗ ପାଇଁ ରେଡି କରିବା ଦରକାରେ।
ହୁଁ।
ସବୁ ହେଲାନି ଆଉ।
ନା ଆମର ସେ ଫ୍ରୀ ମଙ୍ଗଳବାରେ ପଣା ଦିଆ ହଉଚି ଆମ ଘରେ ମଙ୍ଗଳା ଠାକୁର।
ଉଁ ହୁଁ।
ଆମ ବାପା ପୂଜା କରନ୍ତି ସିଏ ଆଇଁଷ ପିଆଜ ଆଇଁଷ ଫାଇଁଷ ସିଏ ସବୁ କିଛି ଖାଉନାହାନ୍ତି ଆଇଁଷ ପୋଡା ପୁଡି ରୁଟି ରୁଟି ସେକା ରେ ସେକିନେ ସେ ଖାଇବେନି।
ତାହେଲେ ସବୁ ବାରରେ କରୁଚନ୍ତି?
ହଁ ସିଏ ସବାରେ ବାପା ବୋଉ ତାଙ୍କର ପୂଜା କରନ୍ତି ଠାକୁରଙ୍କୁ ଡେଲି ଗାଧେଇ ଦିଅନ୍ତି ବି।
ଓ ହୋ।
ଡେଲି ସେଇ ପାଣିରେ ଚନ୍ଦନ ଘିଅ ମହୁ ହଳଦୀ ଅଗୁର୍ ସବୁ ବିଭିନ୍ନ ପ୍ରକାର କଥା ପକେଇକି ଗାଧଇ ଦିଅନ୍ତି କ୍ଷୀର ଗଙ୍ଗାଜଳ ମହୁ
ନା
ସୁୁବୁ ପକେଇ ଗାଧେଇ ଦିଅନ୍ତି।
ତମ ଘରେ ଠାକୁର ରହୁଚନ୍ତି ବୋଲି ସେଇଥିପାଇଁ ଏମିତି କରାହଉଚି।
ହଁ ଆମ ଘରେ ଠାକୁର ଅଛନ୍ତି। ଆଉ ଘରେ ରଖିନୁ ମୁଁ ଟିକେ ଅଲଗାଙ୍କ ପାଇଁ ଅଲଗା ଗୋଟେ ଘର କରିଦେଇଚି, ତାପରେ ଯାହା ଯାହା
ହଁ ହଁ ବୁଝିଲି ଆଉ।
ଫ୍ରୀ ଦଉଚନ୍ତି ବର୍ଷକୁ ଥରେ ତାଙ୍କ ପର୍ବ୍
ହଁ ସେଟା ହଉଥିବ ଆଉ। ମଙ୍ଗଳାଙ୍କୁ ରଖିଲା ମାନେ ତ ତାଙ୍କର ବର୍ଷକର ଯୋଉ ପର୍ବ ଚୈତ୍ର ମଙ୍ଗଳବାର ତମୁକୁ କରିବା ପାଇଁ ବାଧ୍ୟ ଆଉ। ତାଙ୍କର
ଏଥିରେ ମଙ୍ଗଳାଓଷା ହୁଏ ଯୋଉ ମା କେହି ବି ଖାଆନ୍ତିନି।
ହଁ ଚୈତ୍ର ମାସ ବ-ଓଷା କଲେ ଖାଇଆ କଥା ନୁହୁଁ, ସେ ମାସ ଟା ବି କେହି ଖାଆନ୍ତିନି ମୁଁ ବି ଛାଡିଦିଏ ହେଇ ମାସଟା।
ସେଟା
ସେ ମାସ୍ ଟା ତାଙ୍କୁ ଅ-ଦିଅନ୍ତିନି ସେ ଓଷା ସଇଲା ପରେ ତାଙ୍କର ଯେତେ ଟଙ୍କା ହିସାବ କର ଯେ ସେ ଘରୁକୁ
ଓ ମନା କରିଦେଇଥାନ୍ତି।
ଘରେ ସୁଦୁ ଛୋଟ ଛୁଆ ବି ଆମ ଘରେ ଆ-ଇଁଷ ପଶିବନି। ସେ ତାଙ୍କର ସେମାନେ ତାଙ୍କର ହିସାବ କରିକି ରଖ୍ ରଖିଥିବେ ପୂଜା ସଇଲା ପରେ ତାପରେ ସେ ତାଙ୍କର ଦେଇଦିଅନ୍ତି ସେମାନଙ୍କୁ।
ଅଁ ହଁ। ହେମତି ଭ ତ ପିଲାମାନଙ୍କୁ ବି ଯାହା ମନା କରିବ ସେ ସେଇଟା ପିଲାଦିନରୁ ଶିଖିବେ ନହେଲେ ଆଉ କେମିତି ଶିଖ୍
ହଁ ନା ଆମର ବି ଛୁଆ ବି ଜାଣି ଯାଇଚନ୍ତି ସେ ମାସ୍ ଟା ଛୁଆବି ଖାନ୍ତିନି ଇସ୍କୁଲ୍ ରେ। ଆମେ ତ ସାରଙ୍କୁ ମନା କରିଦେଇଥାଉ ସିଏ ଦିଅନ୍ତିନି ଆଉ ଛୁଆ ଖାଇବେ କେମତି। ସିଏ କିଆଁ ଦେମେ କିଆଁ ଛୁଆ ଖାଇବେ। ଆମେ ତ ମନା କରିଦଉ। ମୋ ପୁଅର ପା ସେମିତି ଯୋଉଠି ଜାତକ ଦେଖେଇନି ସମସ୍ତେ କହିଲେ ତାର ଟିକେ ଶନି ଖରାପ ଅଛି। ତା ପାଇଁ ମେଳା କରିଚି ଶନିମେଳା।
ନା ଶନିମେ ଯୋଉ ତାପରେ କଣ ଗଲ ଯୋଉ ଶନି ମେଳା ଯଦି ନ କରି ପାରିଲେବି ଆଉ ଜଣେ ବି କୁହନ୍ତି ଯଦି ଶନି ଯଦି ଖରାପ୍ ଥାଆନ୍ତି ତାହେଲେ ସବୁବେଳେ ହନୁମାନ ଚାଳିଶା ଶନିବାରେ ଆଉ ଆ ଯୋଉ ସବୁଦିନି ହନୁମାନ ଚାଳିଶା ଯଦି ପୁରା ମାନେ ଡେଲି ଡେଲି ଯଦି ତାହେଲେ କିଛି ହବନି ଏମିତି କିଛି କୁହନ୍ତି ତ ମୁଁ ହେନ୍ତି ମୁଁ ବି ହନୁମାନ ଚାଳିଶା ସେଥିପାଇଁ ଡେଲି ପଢେ। ଗୋଟେ ଦିନ ବି ମିସ୍ କରେନି ସକାଳୁ ଠାକୁର ପୂଜା କଲା ମାନେ ଆଗ ହନୁମାନଚାଲି ସା ପଢ଼ିବି। ନାଇଁ ସଖାଳୁ ଇଏ କାହିଁନା ସଖାଳୁ ଯେତେବେଳେ ପୂଜା କରେ ମୁଁ ଡେଲି ହନୁମାନ ଚାଲିସା ପଢିବି ତାପରେ ଉ ଠିବି ତାପରେ ଯାଇଁକି ଯାହା କାମ କରିବି ସେଇଟା ମୋର ଫାଷ୍ଟ ପ୍ରାୟୋରିଟି ଆଗେ। ଆଉ ଆଉ ତାପରେ ବାର ଭିତରେ ତ ସବୁଦିନ ତ ସୋମବାର କରେ ସୋମବାର ତ ଅରୁଆ ଖାଏ ଆଉ।
ଶ୍ରୀ ସୋମବାରେ ଅରୁଆ ଖାଅ?
ସବୁଦିନ ହଁ।
ଅ ହଁ ବର୍ଷକ ବାରମାସି ସୋମବାରେ ଅରୁଆ?
ହଁ।
ଉଁହୁ।
ସୋମବାରଟା କଣ। କଲେ ବା ସବୁ ବାର ସହିତ ସମାନ ଥାଏ ସର୍ବସିଧି ଥାଏ ସେଥିପାଇଁ ସୋମବାର କରେ।
ନା କେତେଲୋକ ଅଛନ୍ତି ଷୋହଳ ସୋମବାର କରନ୍ତି।
ନାଇଁ ସେଟା ତ ମାନସିକ ଥିଲେ ଷୋଳ ସମ୍ବାର କରିବ କିନ୍ତୁ ସର୍ବସିଧି କୌଣସି। ଏତେ ବାର କରୁନଥିବ।
ହୁଁ।
ସୋମବାର ହିଁ କଲେ ବି ଚଳିବ ସବୁବେଳେ ସୋମବାରା ହିଁ ସର୍ବସିଧି।
ଓହୋ। ନାଇଁ ଏଠି ବି ବହୁତ ଲୋକ ସୋମ୍ବାରିଆ ଅରୁଆ ଖାଉଛନ୍ତି ଆମେ ମନ୍ଦିର ଯାଉ ସୋମ୍ବାରିଆ। କିନ୍ତୁ ଫ୍ରୀ ସୋମବାର ଅରୁଆ ଖାଉନା।
ନା ମନ୍ଦୀର ଯାଅ ଅରୁଆ କ ସେମିତିରେ ତ ସୋମବାରଟା ଆଇଁଷ ଖାଇବନି ଆଉ। ବିନା ପିଆଜ ରସୁଣ ରୋଷେଇ କରିଦେଲେ କଣ ଅସୁବିଧା ସେଥିପାଇଁ ମୁଁ କରଦିଏ।
ସେମିତି ନାହିଁ ସଂକ୍ରାନ୍ତିରେ ଆମେ ସେମିତି ସଂକ୍ରାନ୍ତି କରୁଛୁ ବିନା ପିଆଜ ରସୁଣରେ ଖାଉନୁ କି।
ଉଁହୁ ସଂକ୍ରାନ୍ତି ତ ସ୍ତ୍ରୀ ଲୋକମାନେ କରିବା କଥା ଆଉ ସେଟା ତ ସବୁଦିନ ସଂକ୍ରାନ୍ତି ଥିଲେ ଆମର ତ ସଂକ୍ରାନ୍ତିରେ। ଡେଲି ଶାଶୁଘରେ ହେଲା ଘିଅ ପୋଡାଯାଏ ପ୍ରତି ସଂ ଯୋଉ ସଂକ୍ରାନ୍ତି।
ଆମର ବି ସେଇ ଘିଅ ପୋଡ଼ାଯାଏ ଯେତେ ସଂକ୍ରାନ୍ତିରେ ଆମର । ଫୁଲ ଫୁଲ ସବୁ ସଜାହେଇକି ରଖିଥିବେ ପଣା ଦବାକୁ
ଉଁ ଆମର ବି ସେ ସବୁ। ଦିନ ସବୁଦିନ ସଂକ୍ରାନ୍ତି।
ଆଜି ଅରୁଆଣ ସଂକ୍ରାନ୍ତିରେ।
ଓଡିଆଗୋ ଓଡିଆମାନେ ତ ସବୁ ସଂକ୍ରାନ୍ତିରେ ଅରୁଆ ଖାଇବା କଥା ଅରୁଆ ତ ସବୁ ପ୍ରାୟ ଖାଉଛନ୍ତି। ଅଧା ଅଧା ଲୋକ ବି ଖାଉନାହାନ୍ତି କିଛି ସଂକ୍ରାନ୍ତି ମାନୁନାହାନ୍ତି।
ହଁ ଏଇ ଅରୁଆଟା ଟିକେ ଇଆଦେହରେ ଯାଉନି ବୋଲି ଏଇ ରୁଟି କରିକି ଖାଇଦଉଛୁ। ଅରୁଆ ଭାତ ଆଗୁରୁ ଖାଇଥିଲୁ ଏଇ ଗ୍ୟାସ ଫ୍ୟାସ୍ ହେଇଗଲାଣି ତ ଆଉ ଦେହରେ ଯାଉନାଇଁ। ରୁଟି କରିଦଉଛୁ ଯାହା ଡାଲମା କରିଦବୁ ପିଆଜ ରସୁଣ ପ ପକେଇବୁନି ଭେରସୁଙ୍ଗା ପତ୍ର ଲଙ୍କା ପକେଇ ପଘାରିଦେଲୁ ଧଆଁ ପତ୍ର ପକେଇକି। ଆଉ ସେ ରୁଟି ଡାଲମା ନହେଲେ ଭଜା ଗୋଟେ କରିଦେଲୁ ସିଏ ସବୁଠୁ ଭଲ।
ଅରୁଆ ଉଷୁନ ଉଷ ଭାତରେ କିଛି ତ ପିଆଜ ରସୁଣଟା ମେନ୍ ଖାଇବନି ନହ ଅରୁଆ ଉଷୁନାରେ ତ ହେମତି କିଛି ନଥାଏ।
ନା ନା।
ଏଇ ଯୋଉ ଅରୁଆ ମାନେ ଅରୁଆ ଭା ମାନେ ଯୋଉ ଗ୍ୟାସ ହେଇଗଲେ ମାନେ ସମସ୍ତଙ୍କ ଦେହ।
ହଁ ମାନେ ମୁଁ ବୁଝିଲି ଯେ ସେ ଯୋଉ ଅରୁଆ ବଦଳରେ ଉଷୁନା ଖାଇକି ବିନା ଉଷୁନା ବି ତ ଖାଇପାରିବ ନା ଉଷୁନାଟା ତ ଯୋ ଭାତଟାରେ କଣ ଅଛି।
ନା ଆମର ଏଠି ଅରୁଆ ଖାଇଲା ମାନେ ଧର ପିଆଜ ରସୁନ ଛାଡିଛ ମାନେ ଉସୁନା ଖାଇବନି। ଉଷୁନା ତ ଖାଇଲୁ ଆଉ ପିଆଜ ରସୁଣ ଛାଡିକି ଲାଭ କଣ? ମୁଁ ବି ଜାଣିନି କିନ୍ତୁ ଏପଟେ ବାରଣ କରାଯାଏ ନା ଆଇଁଷ ନୁହେଁ କିନ୍ତୁ
ଓଡିଶା କେବଳ ଓଡିଶାରେ ବାରଣ କରୁଛନ୍ତି ଅରୁଆ ଉଷୁନା ଦିଟା ଅପସନ୍ ଅଛି ବୋଲି କିନ୍ତୁ ବାହାର ଜାଗାରେ ତ ଯୋଉ ଅରୁଆ ଖାଉଛ କିଣା ଅରୁଆ ସିଏ ବି ଷ୍ଟିମ୍ ଦିଆଯାଉଛି ନା। ସେଇଟା ବି ସେଇଟା ବି ସିଝା ହଉଛି ସେଇଟା ଅରୁଆମାନେ କଣ ଯୋଉଟା କଞ୍ଚା ଚାଉଳରେ ତିଆରି ହେଇଥାଏ। କିନ୍ତୁ ଯୋଉରା ଆମେ କିଣିକି ଆଣିଛୁ ଯୋଉ ଅରୁଆ ଚାଉଳ ସେଗୁଡା ବି ବଏଲିଙ୍ଗ ହଉଛି। ମାନେ ଜଷ୍ଟ ଟିମ୍ କରାହଇକି ତାପରେ ଯାଇକି ଅରୁଆକୁ
ହଁ ଆମେ ତ ଏଠି ଯୋଉ ଅରୁଆ ଧାନଟା ପେଶା ହଉଛି ସେଟା ମାନେ ବସ ସା ହଉନେଇ କଞ୍ଚା ଟା ଖରା ଶୁଖେଇକି ପେଶା ହଉଛି ଆଉ ଉଷୁନା ଆମେ ଯୋଉଟା କହୁଛନ୍ତି ହଁ ସେଇଟା ଆମର ଅରୁଆ କହୁ ଆମର ଉଷୁନା ଯୋଉଟା ଖାଉ ସେଟା ମାନେ ସକାଳୁ ଆଗେ ଧାନଟାକୁ ଫୁଟା ଯିବ ପାଣି ରେ ପଡିବ ଚାରିଟା ବେଳକୁ ହେଟା ଛାଙ୍କିକି ବସାଯିବ ସେଇଟା ଉଷୁନା କୁହନ୍ତି।
ନା ନା ସିଝା ପାଣିରେ ଭିଜ ଯାଏ ତାପରେ ପୁଣି ଯାଇକି ଯୋଉ ବାମ୍ଫ ଦିଆଯାଏ। ଅରୁଆ ଯୋଉ କିଣିକି ଆଣୁଛେ ଯୋଉ ଅରୁଆ ଚାଉଳ ଖାଉଛେ ଯୋଉ ଜିରା ରାଇସ୍ ହେଲା ସେଇଟା ବି ସେମିତି ବନା ଯାଉଛି ସେଇଟା ବି ଯ ଯୋଉ ଉ ମାନେ କଣ କିଲ କଞ୍ଚାଟାକୁ ଷ୍ଟିମ୍ ଦିଆଯାଉଛି ଡାଇରେକ୍ଟ ଷ୍ଟିମ୍ ଦିଆ ହେଇକି ତାପରେ ସେଟା ଅରୁଆ ବନାଉଛି ସେଇଟା ବି ସେମ ପ୍ରୋସେସ। ଆମର ଉଷୁନା ଟା ଯୋଉଟା ବଏଲିଙ୍ଗ କରାଉଛି ଦି ଦି ଥର ଲାଖେ ଯୋଉ ଅରୁଆ ଗୁଡାମ।
ହୁଁ।
ସେଇଟା ବି ସେଇ ଷ୍ଟିମ ଦିଆ ହଉଛି ସେଇ ମାନେ ଯାହାହେଲେ ବି ଅରୁଆ ଯଉ ସେଥିଇଁ ତ ଭାଙ୍ଗୁନି ଯୋଉ କିଣା ଅରୁଆ ଚାଉଳ ସେଇଥି ପାଇଁ ଭାଙ୍ଗୁନି ଜଷ୍ଟ ଟିକିଏ ସେଥିରେ ଷ୍ଟିମ କରାଯାଇକି ତାକୁ ଚାଉଳ ବନା ଯାଉଛି ଭଙ୍ଗା ଯାଉଛି ଟିକିଏ ତାର ବାମ୍ଫଟା ଦିଆଯାଉଛି। ମାନେ କଞ୍ଚା ଚାଉଳରେ ପାଣିରେ ଭିଜା ଯାନି କଞ୍ଚା ଚାଉଳରେ ଜଷ୍ଟ ଟିକେ ଷ୍ଟିମ୍ କରାଯାଏ।
ଚାଉଳ ଗୁଡା ଦିଆଉଛି ସେରା
ହଁ।
କଲେ ପିଆଜ ରସୁଣ ଛାଡ଼ିଲ ମାନେ ଉଷୁନା ଖାଇବନି। ଅରୁଆ ହିଁ ଖାଇବୁ। ସୋରିଷ ତେଲ ଖାଇବୁ ନେଇ ସେ ରୁଚି ଗୋଲଡତେ ତେଲ ହଉ କି ଫ୍ରିଡମ ତେଲ ହଉ ତାକୁ ଖାଇବୁ।